ହଁ କଣ କରୁଚୁ?
ଏଇଠି ଖାଇକି ଛାତ ଉପରୁ ଆସିଲି ଆଉ।
ଅହ। ଆଉ ସବୁ ଭଲ ଏଇଠି ମୁଁ ଏଇଠି ଏଇ ପଡିଆରେ ଥିଲି ଆଉ।
ଓହୋ ହଁ ଭଲ ସବୁ ଆଉ।
ହଁ ହଁ।
ଆଉ ଗାଁରେ ହାଲଚାଲ କଣ?
ହଁ ଗାଁରେ ସବୁ ଭଲ ଆଉ କଣ ହେମିତି ଆଉ ୟାଡେ ତ ବର୍ଷା ବର୍ଷା ଚାଲି ଯାହୋଉ ଗାଁରେ ଆଉ
ମୁଁ ଏପଟେ ଦିଲ୍ଲୀରେ ଅଛି ଯିବି ସେ ବର୍ଷା ବି ଯ ହୋଉଚି ବି।
ଓ ହୋ
ଏଡେ ଏବେ ଷ୍ଟାର୍ଟ ହେଲା ଆଜିଠୁ ଷ୍ଟାର୍ଟ ହେଲା ବର୍ଷା ଏଆଡେ ଦିଲ୍ଲୀ ଆ
ଓହୋ ନାଇଁ ଇଆଡେ ଦି ତିନି ଦିନ ହେଲା ବର୍ଷା ଚାଲିଛି।
ଓହ ତାହା ହେଲେ ସରିଗଲାଣି ତାହେଲେ
ହଁ ଆଉ ହାଡେ ଆଉ କେମିତି କଣ ସବୁ ମାନେ ସୁବିଧା କଣ ସବୁ ହାଡେ କେମିତି?
ହଁ ଏଇଆ ଟିକେ ସେମିତି ଚାଲୁଛି ଆଉ
ଓହୋ ୟା ଆଡେ କଣ ହ ମୁଁ କହିଲି ହଡେ ଆଉ କେମିତି କଣ ଲା ଚାଲି କଣ ରହିବାହାରିଆ କେମିତି କଣ?
ରହ ମାନେ ଇଆଡେ ମୁଁ ଗୋଟେ ହରିଆଣା ରେ ଗୋଟେ ରୁମ୍ ହଁ ରୁମ୍ ଟା ନେଇଛି ଯେ ସେ ରୁମ ଟା ହଉଛି କେ କେତେ କହିଲୁ ଛଅ ହଜାର
ଓହୋ ଆମର ତ ଗାଁ ରେ ଆଡେ ରହିବା ଟା ଆ ଫ୍ରି ଆଉ ରହିବା ଖାଇବା ନିଜ ନିଜ ଘରେ ରହିଲେ ଆଉ ଗାଁ ରେ ଆଉ
ଆଉଡ଼େ ତାପରେ ଛଅ ହଜାର ତାପରେ ଏ ରାସନ ରାସନ ଖର୍ଚ୍ଚ ହେଇଯାଉଛି ସେ ବି ମାସ କ ହେଇଯାଉଛି ପାଞ୍ଚ ଖଣ୍ଡେ
ହଁ
ପାଞ୍ଚ ପାଞ୍ଚଜାର ହେଇଗଲେ ସିଏ ଦଶ ହଜାର କେଟେ ଏଗାର ହଜାର ପଡିଲା ଆଉ ମୋର ଯାହା ଖର୍ ଶଛହ ମାସକୁୁ ପାଞ୍ଚଛ ହଜାର ପଳଉଛି।
ହଁ
ହଜାର ହେଇକି ସେ କେତେ ପନ୍ଦ ପନ୍ଦର ଷୋହଳ ହଜାର ଆମର ତ ମାସକୁ ସାଲରୀ ତିରିଶ ହଜାର ଆସୁଛି ଆଉ ପନ୍ଦର ହଜାର ବଳୁଛି ଆଉ ଘରକୁ ଦେଇ ଦଉଛି ଆଉ।
ଓହୋ ଆଉ ଗାଁ ରେ ରହିଲେ ତ ତା ଅପେକ୍ଷା ଗାଁ ରଇକି ପନ୍ଦର ହଜାର ରୋଜଗାର ଗଲୁ ମାନେ ଦି ତିନି ହଜାର ଖର୍ଚ୍ଚ ହେଇକି ଏଇଥର ବାର ହଜାର ରହବ ଗାଁ ରହି ଘର ଲୋକଙ୍କ ସହିତ ବି ରହିପାରିବୁ
ହଁ ଇ ଆଡେ ଆଉ ଗାଁରେ ଗାଁ ଗାଁରେ ଖେଳା ଖେଳି କରୁଛନ୍ତି ନାଇଁ?
ହଁ ଗାଁ ରେ ଏଇ ଚାରିଟା ବେଳକୁ ଖେଳା ଖେଳି କରୁଛୁ ସେଆଡେ ଖେଳ ଖେଳିବାର ସୁବିଧା ହଉନଥିବ। ଏଲେ ଦୂରକୁ ଯିବାକୁ ପଡୁଥିବ।
ଦୂରକୁ ମେ ଏଇଠୁ ଅଛି ପନ୍ଦର କିଲୋମିଟର ଗୋଟେ ପଡିଆ ଅଛି କିଏ ଯେ ପନ୍ଦର କିଲୋମିଟର ଯିବ
ହଁ ବା କଲେ ବି ଏ ଗାଁରେ ହଁ ସାଇକେଲ ଧରିକି ପଳେଇବୁ ପଇସା ହେରିକା ତୋର ବଞ୍ଚିଯିବ ଗଲାବଳେ କି ତୋର ମାନେ ସମସ୍ତେ ଯାଉଥିବେ ଯେମିତି ହେଲେ ପଳେଇିବୁ ଗାଁ ପଡିିବା ପାଖରେ ଲାଗି ଆଉ ବାହାରେ ମାନେ ସାଇକେଲ କି କିଛି ନାହିଁ ବାଇକ ଧରେ ନହେଲେ ଏଇ ପବ୍ଲିକ ଟ୍ରାନ୍ସପୋର୍ଟ ବସ୍ ହରିକା ଧରିବ
ହଁ ତାପରେ ଡିଉଟରେ ଆସିଲ ମାନେ ଠୁ ଆଉ ଟାଇମ କୋଉଠେ ମିଳୁଛି ଖେଳିଯିବୁ ସିଆଡେ।
ହଁ ହେଇଟା ବି ସତ କଥା ଆଟେ ଘରୁ ବାହାରିଲା ମାନେ ଖର୍ଚ୍ଚ
ହଁ ଖର୍ଚ୍ଚ ଟିକେ ଅଧିକ ଟିକେ ରିବ ହେଇଯାଉଛି ଇଆଡେ ଆଉ
ହୁଁ ଆଉ ବି ଗାଁରେ ରହିଲେ ଟିକେ ଗାଁ ଅପେକ୍ଷା ସିଆଡେ କହିଲା ବେଳେ ପଢାପଢି ଖର୍ଚ୍ଚ ସେଇ ଜିନିଷ ଟା ଟିକେ ଭଲ ପାଇବୁ ଗାଁ ରହିଲେ ଏଇ ଆମ ଗମଟ ସ୍କୁଲ ହେରିକା ଟିକେ ପଢାପଢି ଭଲ ନାହିଁ
ହଁ ଆଡେ ମ ଗୋମେଣ୍ଡ ପ୍ରାଇଭେଟ ଅଧିକ ସ୍କୁଲ ଇଆଡେ
ହଁ ତାହେଲେ ପ୍ରାଇଭେଟ ରେ ଟିକେ ଭଲ ପଢାପଢି ନା ଗର୍ଣ୍ଣମେଣ୍ଟ ଅପେକ୍ଷା ଟିକେ।
ହଁ ଭଲ ପ୍ରାଇଭେଟ ଭଲ ପଢଉଥିବ ଆଉ।
ହଁ ପିଲା କ୍ୟାରିଅର ପାଇଁ ଟିକେ ଯାହାହେଲେ ବାହରେ ରହିଲେ ଭଲ ବାହାରେ ସହର ଉପରେ ରହିଲେ ଆଉ ଗାଁ ହେଲା
ହଁ ଆମେ ଆମର ଏକ୍ସଟ୍ରା କାରିଗୁଲ ବି ସେ ଶିଖଉଛନ୍ତି ଅଧଉ ଆମ ୱାର୍ଘର ଆଉ ବେଶୀ ଟିକେ ଆଉ।
ହଁ ସେ ସ୍କୁଲ ମାନେ ପିଲାଙ୍କ ମାନେ ଫ୍ୟୁଚର କୁ ନେଇକି ଯାହାବି ତାଙ୍କର ସବୁ ଏଇ କୋର୍ସ ଗୁଡା ତାଙ୍କର। ଆଉ ଗାଁ ରେ କଣ ଯାହା ଦଉଛନ୍ତି ଏଇଟା ପିଲା ପଢ ପଢ ନହେଲେଁ ନାଇ।
ସେମିତି ଖାଲି ନାହିଁ ଯେ ଖାଲି ତମର କୋର୍ସ ଉପରେ ଖାଲି ଚାରିଆଡ଼କୁ ଧ୍ୟାନ ଦେଇକି ପଢଉଛନ୍ତି ଆଉ।
ହଁ।
ଆଉ ଗାଁ ସ୍କୁଲ କଣ ସେଇ ଖାଲି ଗାଁ ସ୍କୁଲ ଖାଲି ସେଇ ଯାହା ଦେଇଛିି ବହିରେ ତାହା ପଢି ଘୋଷିକି ଏଜ୍ଜ୍ଜାମ୍ ଦିଅ।
ହଁ। ଆ ବି ସହରକୁ ରହିଲେ ଏଡିଏ ମେଡିକାଲ ହରିକା ଭଲ କହିଲ ଭଳି କି ମେଡିକାଲ କି ମାନେ ପାଖରେ ପାଇଲୁ କଣ ଟିକେ ଦେହ ଅସୁବିଧା ହେଲା ହବନି। ସାଙ୍ଗେ ସାଙ୍ଗେ ଏଇଠୁ ଜଣକୁ ଭୁବନେସ୍ୱର ନେଲା ବେଳକୁ କି କୋଉଠୁ ମାନେ ଗାଁରୁ ସହରକୁ ନେଲା ବେଳକୁ ହସ୍ପିଟାଲକୁ ରୋଗୀ ବି ସିରିଅସ ହେଇଯାଇଥିବ।
ହ ଆମର ଟିକେ ମେଡିକାଲ ପାଖ ଟିକେ ହେଇଯାଉଛି ବି।
ହଁ।
ଦଶ ଦଶ ପନ୍ଦର କିଲୋମିଟର ଭିତରେ ଯାଉଛି।
ହଁ।
ଆଉ ତମର ଏଠ ତମର ଯାହାହେଲେ ବି ଭଲ ମେଡିକାଲ ଟା ଯି ଆଣିବ ମାନେ ନା
ଶହେ ଦେଢଶ କିଲୋମିଟର।
ଶହେ ଦେଢଶ କିଲୋମିଟର ନହଲେ ହଵ
ତିନି ଚାରି ଘଣ୍ଟାର ବାଟ ଟରେ ଯିବୁ।
ତାପରେ ଆମ୍ବୁଲାନ୍ସ ତ ସହ ସହଜରେ ମିଳୁ ମିଳୁନି ବି।
ହଁ ଆଉ ବାହାରୁ ହୁଁ।
ହଁ।
ବାହାରକୁ ଗଲା ପରେ ବି ଟ୍ରେନ ଫ୍ରେନ ସୁବିଧା କଲା ଭଳି କି ଟିକେ ଯିବା ଆସିବା ଟା ଟିକେ ଶସ୍ତା ରହିବ ଆଉ ଆମର ଘରୁ ବାହାରିଲା ମାନେ କି ଅଟୋ ହେରିକା ଧରେ କି କଣ କରି ବାହାରକୁ ଯିବା ପାଇଁ।
ହଁ। ଆମର ଏରେ ଲୋକାଲ ଟ୍ରେନ ଯୋଉ ଟ୍ରେନ ଅଛି ସେଇ ଗଲେ ବି ଭଲ।
ହଁ ଆଉ ଲୋକାଲ ବସ୍ ହରିକା ରହିଯାଉଥିବ ଗଭର୍ଣ୍ଣମେଣ୍ଟ ବସ୍ ଗୁଡା।
ହଁ ଲୋକାଲ ବସ ରେ ବି ରହିଯାଉଛି।
ହୁଁ।
ଏତେ ପୁରା ଏ ମାର୍କେଟ ଉପରେ ରହୁଛୁ।
ହଁ ସେଇ ଜିନିଷ ଟା ମାର୍କେଟରେ ଟିକେ ସୁବିଧା ହଉଥବ ଆଉ ଗାଁ ରୁ। ବାହାରକୁ ଯିବୁ ମାନେ ମାର୍କେଟରେ ଯିବା ପାଇଁ ନା ଦଶ କିଲୋମିଟର ଭରେ ଯିବାକୁ ପଡିବ ମାର୍କେଟ କଣ ଟିକେ ଜିନିଷ ଆଣିବା ପାଇଁ।
ହଁ। ଆଉ ଗାଁ ରେ କଣ ଟୁର୍ଣ୍ଣାମେଣ୍ଟ ହେରିକା ହେଲା ନା ନାଇଁ?
ଗାଁରେ ଏଇ ବର୍ଷା ଏଇ ଦିନେ ପୂର୍ବରୁ ଗୋଟେ କରିଥିଲୁ ଆଉ।
ଓହୋ ଆଉ ଧାନ ହେରିକା ଏକା ଗାଁରେ ରୁଆରୁଇ କଲେଣି?
ଧାନ ହେରିକା ନା ଏବେ ବର୍ଷା ପକେଇଲା ଏବେ ଭଲ ଏବେ ସେଇ ଆଉ ଚାରି ପାଞ୍ଚ ଦିନ ଗଲେ ପାଣି ହେଲା ଏଠୁ ତଳି ହେରିକା ଲଗା ହବ ସବୁ ଆଉ।
ଓହୋ ଆମର ଧାନ ରୁଆ ହେଲା କି ନାଇଁ, ମୁଁ ଆଉ ଫୋନ୍ କରିନି କାଇ ଘରକୁ ଏବେ। ହଁ ମାସେ ହେଲା ତାକୁ କଲ୍ କରିନି ଆଉ।
ଓହୋ। ଆଉ ହାଡେ ସବୁ ଗ୍ୟାସ୍ ଫ୍ୟାସ୍ ସବୁ କିଣା ପଡୁଥିବ ତମକୁ।
ସବୁ କିଣେ ଆଡେ ହେ ସବ୍ ମାନେ ଖାଲି ଯାହା ଖାଲି ଯେ ଏଞ୍ଜୟ୍ ବି କଣ ଏକୁଟିଆ ରହୁଛି କଣ ଏମତି ଏଞ୍ଜୟ୍ କରିବୁ।
ହଁ ହଁ। ଗାଁରେ ରହିଲେ ଏଠି ଇ ଇ ଇ ଇ ଏବେ ଏଠି ବାହାରେ ଏଠି ଯୁଦ୍ଧ ହେରିକା ହେଲା। ଭାରତକୁ ଆସିବା ଗ୍ୟାସ୍ ଆସିବା ଅସୁବିଧା ହେଲା ଗାଁରେ ଲୋ କ କାଠ ଫାଠ ଆମେ ଜଳିକି ସବୁ ଚଳେଇଦେଲୁ। ଆଉ ବାହାରେ କେମିତି କଣ ଅସୁବିଧା ହେଇଥିବ ସବୁ ଆଉ ନାଇଁ।
ଆମେ ଆଡେ ପୁରା ଗ୍ୟାସ୍ ତ ରେଟ୍ ଯାହା, ରେଟ୍ ଟା କେତେ କହିଲୁ ଇଆଡେ? ଗୋଟେ ଗ୍ୟାସ୍ ପିଛା ନଉଛନ୍ତି ପୁରା ଆମର ବ୍ଲାକ୍ ମାର୍କେଟରେ ନେଉଛନ୍ତି କେତେ ଲେଖା କହିଲୁ? ସେ ନଉଛନ୍ତି ଆଠ ହଜାର ଲାଖେ ଆଉ ଆମ ସେଇ ଯଦି ଗ୍ୟାସ୍ ଅଫିସିରୁ ଆଣିବଲେ ସିଏ ତ ମିଳୁନି ସହଜକୁ ଲାଇନ୍ ଲଗେଇବାକୁ ପଡୁଚି। ଏଇ ଲାଇନ ଏଇଠି ବି ଆମେ ଯୋଉ ବ୍ଲାକରେ ଦଉନାହାନ୍ତି ସେଇଠି ବି ଆମର ଲାଇନ୍ ଲଗେଇବାକୁ ପଡୁଚି। ବଡ ଲାଇନ୍ ଗୋଟେ କାନି ବିଜେଡ ଲାଗୁଛି ସେ ରବି ସେଟା ପୁରା ରବିିବାର ଟା ଆଉ ଗୋଟେ କାମ ଛୁଟି କରି ଗ୍ୟାସ୍ ନେଇଯିବୁ କି? ସେଇ ରବିବାର ଯାଉଛି। ସେ ରବିବାର ଗୋ ଦିନ ଗୋଟାକ ଲସ୍ ସେ ଗ୍ୟାସ୍ ପାଇଁ।
ଏ ହେ ଗାଁ ରେ ଏମିତି ଗାଁ ରେ ବି ସେପଟେ ଏମିତି ହଉଥିଲା? ହେଲେ ପ୍ରାୟ ଲୋକ ଗାଁ ରେ କାଠ ଫାଠ ଜଙ୍ଗଲ-ଜଙ୍ଗଲ ପାଖ। ଏ ଜଙ୍ଗଲରୁ କାଠ ଫାଠ ଆଣିକି ସବୁ ହଁ ନାଇଁ କିଛି ଅସୁବିଧା କାଇଁ ଜଣା ପଡିଲାନି।
ଏହେ ଇଆଡେ ଢ଼େରେ ଇଆଡେ ଅଧିକ ଅସୁବିଧା ଇଆଡେ। ଯାହାର ରିଚ୍ ଫ୍ୟାମିଲି ଯାକ ଚଳି ଯାଉଛନ୍ତି। ଆଉ ଯିଏ ମିଡଲକ୍ଲାସ ଏମିତି ଚାଲିଛି ଟିକେ ଆଉ।
ଓହୋ ଆଡେ ଗାଁ ହରିକା ଏବେ ଯୋଉ ବର୍ଷା ହେଇଗଲାନି କି ଦି ତିନି ଦିନ ହେଲା।
ହଁ।
ଏଇ ସେଇଯୁଗରୁ ଏ ରାସ୍ତା ଫାସ୍ତା ଆଡେ ଗାଁ ରେ ସବୁ କାଦୁଅ ହେଇକି ସବୁଆଡେ ବେକାରିଆ ହେଇଯାଇଛି। ଯିବା ଆସିବା ବି ଭାରି ଅସୁବିଧା ହଉଛି ଏବେ।
ପାଣି ତ ଫୁଲ୍ ହେଇଯାଇଥିବ ବି ରା
ହଁ ଏ ସବୁ ଖାଦ୍ୟ କାଲ କାଦୁଅ ହରିଆ ହେଇକି ସବୁ ରାସ୍ତା ଖାଲ ହେରିଆ ହେଇନଥିଲା କି ଯୋଉ ହଁ ସିଆଡେ ଭଲ ରାସ୍ତା ହେଇଥିବ ସବୁ ନାଇଁ?
ହଁ ଇଆଡେ ଭଲ ରାସ୍ତା ପାଣି ଏତେ ରହୁନି। କି ଆମେ ମାର୍କେଟ ଉପରେ ଅଛୁ ନା।
ହଁ।
କିନ୍ତୁ ଗୋଟେ-ଗୋଟେ ଜାଗା ଟିକେ ପାଣି ଟିକେ ଫୁଲ ହେଇଯାଉଛି ଟିକେ। ଏ ଯୋଉ ମାର୍କେଟରେ ସେପଟେ ଯୋଉଯୋଉ ରୁରାଲ୍ ରୁଲର ଏରିଆ ଟା
ହଁ।
ଆଉ ନଦୀରେ ହଁ ନଦୀରେ ପାଣି ଆସିଥିଲା?
ହଁ ଏପଟେ ନଦୀରେ ପାଣି ଆସିଥିଲା ଏପଟେ ସବୁବେଳେ।
ହଉ ତାହେଲେ ବର୍ଷ ତାହେଲେ ଯୋରସ ତାହେଲେ ବର୍ଷା ହେଇଥିବ ବଧେ।
ହଁ ଏବେ ଦି ତିନି ଦିନ ହେଲା ହେଲାଣି ଆଉ ଲଗାତାର ଚାଲିଛି।
ହଁ ତିନି ଦିନ ତାହଲେ ହେଲାଣି ମାଛ ଆଗାକୁ ଉଠିଥିବେ ତାହେଲେ ଆଉ।
ହୁଁ ଏ ମାଛ ଫାଚ ସବୁ ଧରିକି ଲୋକ ଯାହା ଯିଏ ଯାହା ସବୁ ଏୟିନା ଆଉ ପଟ୍ଟା ଏଇ ସିଜିନିରେ, ଆଉ ଗାଁରେ ଆଉ ମାଛ ଫାଛ କିଣିବାକୁ ପଡୁନି ଯି ଯାହା ଏପଟେ ସବୁ ଧରି ପଳେଇ ଆଉ ଚନି ଗାଁରେ ସବୁ କିଣା ନାଇଁ
ଭଲ।
ହଁ।
ଆଉ ନ ନଦୀ ଗାଧେଇବା ଗାଧେଇବା ଯାଅ ନାଇ।
ହଁ ନଦୀ କି ଏପଟେ ନଦୀ କିି ଗାଧୋଇ ପଳଉଛୁ। ତମର ଏପଟେ ସବୁ ଘରେ ସବୁ ପାଣି କିଣା କରି ସବୁ ଗାଦୁଉଚ। କିଏ ପଟାରେ ପିଇବା ଖାଇବା ସବୁ କିଣା।
ସବୁ କିଣା। ଏମିତି କୋଉ ଜିନିଷ ନହିଁ ଯେ ସେ ମାଗଣା ଚଳୁ ପାଣି ପିଇବା ପାଇଁ କିଣା ଗାଧୋଇବା ପାଇଁ କିଣା ତ
ହଁ।
ତମର ଏଡେ ମାଗେଣା ମିଳିଯାଉଚି ବୋଲି ଚଳିଯାଉଚୁ ଆଡେ ସବୁ ମାପିବାକୁ ଭଲ ଲାଗୁନିାଆଡେ
ହଁ ବା ସବୁ କିଣା ହେଲାଠୁ ଗୋଟେ ଲୋକ କେତେ ଟଙ୍କା ରୋଜଗାର କଲେ କେତେ କଣ କରିବୁ। ହଁ
ଯଦି ଆଡେ ଚାଳିଶ ପଚାଶ ରୋଜଗାର କରିବୁ ମାନେ ସେ ମିଡଲ୍‌ କ୍ଲାସ ଯ କର୍ପୋରେଟ ଜବ ତାହେଲେ ଗୋଟେ ପ୍ରକାରର ଲାଇଫ ବି ଚଳିବ ଆଉ ଯଦି କୋଡିଏ ପଚିଷ ହଜାର ଇନକମ୍ କ କଣ କରିବ ବୋଲି ସେତ ପଳେଇବ ଆଉ ମାସକୁ କେତେ ସାତ ଆଠ ହଜାର ଏଇ ବଚିବ କଣ ଲାଭ।
ହଁ।
ଆଉ ତୋ କଲେଜ ସରିଗଲାଣି?
ହଁ ମୋ କଲେଜ ସରିଲା ମୁଁ ତ ଭାବିଛିି ବାହାରକୁ ଯିବି ଆଉ ଏତେ ଖର୍ଚ୍ଚ ବାଣି ଶୁଣିକି। ଦେଖି ଏମିତି କଣ ଟେ କରିବାକୁ ଏମିତି ରହିବାକୁ ପଡିବ ଆଉ
ନା ଏଇ ଭୁବନେଶ୍ଵର ହାଡ଼େ ରହିଯାଉନୁ ଇଆଡେ ଆସେନା।
ହଁ ହଁ ବା ବାହାରକୁ ଗଲେ ଏ ସବୁ ବୁ କିଣା ସବୁ ବର୍ଷ ନହେଲେ ଗାଁରେ ଗୋଟେ କଣ ଟିକେ କର ବସିବ ସେତିକି ମିଳିଗଲେ ଆଉ ବାହାରକୁ
ଗାରେ ତ ଆଉ ହ ହଁ। ଗାଁ ରେତ ବଦଳେ ଦୋକାନ ଟେ କରିକି ବସିଲେ ଭଲ ୟାଡେ ଆସିବା ଅପେକ୍ଷା।
ହଁ ଆଉ କେବେ ଗାଁଆଡେ ଆସିବୁ?
ଗାଁଆଡେ ମୁଁ ଏ ବେ ଯାଇନି ଦେଖିବା ଆଉ ମୋ ସାତ ଆଠ ମାସ ଗଲେ ଯିବି ନହେଲେ ଆଉ
ହଁ ହଉ।
ହଉ ଆଉ ସାଙ୍ଗମାନେ ଗାଁରେ ଅଛନ୍ତି ନା ପଲେଣି।
ହଁ ସବୁ ଗାଁରେ ଅଛନ୍ତି ସବୁ ଏବେ ଏବେ ଆସିଛନ୍ତି ସବୁ ବାହାରୁ। ଆସିଚନ୍ତି ଯିଏ ଯାହା ସବୁ ପଇସା ଫଇସା ଆଣିଥିଲେ ସବୁ ଗାଁରେ ଖର୍ଚ ଚୋରି ମଜା ମସ୍ତି କରୁଚନ୍ତି ଆଉ।
ଫେଷ୍ଟିଭାଲ ଅଛି କଣ?
ହଁ ଆଗକୁ ଅଛି ଦୁର୍ଗା ପୂଜା ହେରିକା ଆସୁନି କି।
ହଁ ସେଠିଁ ଆସିଥିବି ଭାରି ବୋଧେ ଆଉ।
ହଁ, ହଁ, ହଉ।
ଦୂରରେ ରହୁଛନ୍ତି??
ଏଇ ନାଇଁ ସେ ପାଖାପାଖି ରହୁଛନ୍ତି।
ଓହୋ। ହଉ ତାଲେ ରଖୁଚି ଆଉ।
ହଁ ହଁ ହଉ ଆସିବ ଗାଁ କୁ ଶୀଘ୍ର ଆଉ। ହ ହ।